ଆଜ୍ଞା ନମସ୍କାର।
ନମସ୍କାର ଶୁଭ ସ‍ଂନ୍ଧ୍ୟା।
ଶୁଭ ସଂନ୍ଧ୍ୟା।
ଆଉ କଣ କରୁଛନ୍ତି?
ଆ ଏଇ ଆଉ କଣ କରିବା ଏଇ ବସିଛୁ ଆଉ।
ବସିଛନ୍ତି?
ଆଜ୍ଞା।
ଆଉ ସନ୍ଧ୍ୟା ବେଳେ ସନ୍ଧ୍ୟା ଦିଆ ସରିଲାଣି?
ଏ ଆରମ୍ଭ କରିବୁ ସଂନ୍ଧ୍ୟା।
ଆଚ୍ଛା ଆଚ୍ଛା। ଆଉ ଆଉ ସବୁ ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ ଆପଣ ଆପଣ ଆଜ୍ଞା ଆପଣଙ୍କ ଘରେ ସବୁ?
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ଆଉ ଯେହେତୁ ଟିକେ ଋତୁ ପରିବର୍ତ୍ତନ ହଉଛି ତ ସେଥିପାଇଁ କିଛି କିଛି ମାନେ ସମସ୍ୟା ଦେଖାଯାଉଛି ଶରୀରରେ ଆଉ।
ଆଜ୍ଞା। ସେଠିକି ଯାଇନୁ?
ଆଉ କଣ ସବୁ ରଜରେ ପିଠା କଲେ?
ହଁ ରଜରେ ଏ ବର୍ଷ ହେଇଛି ପୋଡ ପିଠା ମୁହାଣ୍ଡି ପିଠା।
ପୋଡ଼ପିଠା ମୁହାଣ୍ଡି ପିଠା ଆପ୍ ପୋଡପିଠା ଆପଣ ଜାଣିଛନ୍ତି କେମିତି ତିଆରି କରନ୍ତି?
ଆଜ୍ଞା ଆଜ୍ଞା।
ପୋଡପିଠା କେମିତି ତିଆରି କରନ୍ତି ଟିକେ କହିଲେ ମୁଁ ତ ଜାଣିନାହିଁ। ଟିକେ ଯଦି କହିବେ ତାହେଲେ ମୁଁ ଟିକେ ଏ ଶୁଣିକିଣି ଚେଷ୍ଟା କରିବି ତିଆରି କରିବା ପାଇଁ ଆଉ
ହଁ ପୋଡ଼ପିଠା ଫାଷ୍ଟରେ ଯୋଉ ଚାଉଳ ଚାଉଳ ନେବେ
ଆଜ୍ଞା।
ଅରୁଆ ଚାଉଳ ନେବେ ଯେକୌଣସି ବାସୁମତୀ ଚାଉଳ ହଉ ଘର ଚାଉଳ ହଉ ଅରୁଆ ଚାଉଳ
ଆଜ୍ଞା।
ତାକୁ ନେବେ ତାପରେ ତାକୁ ଦୁଇ ତିନି ଘଣ୍ଟା ତାକୁ ପାଣିରେ ପକେଇକି ରଖିବେ।
ଆଜ୍ଞା।
ତାପରେ ତାକୁ ଛାଣିକି ଟିକେ ଶୁଖେଇ ଦେଇକି ତାପରେ ତାକୁ ଫେସି ନେବେ
ହ
ଶୁଖୀଲା।
ଆଜ୍ଞା।
ତାପରେ ତାକୁ ଗୁଡ ପାଣି ଦେଇକି ତାକୁ ସେ ଅଟା ପକେଇକି ସବୁ ପକେଇକି ଗୁଜୁରାତି ମରିଚ ସବୁ ପକେଇକି ତାକୁ ଜନ୍ତିବେ।
ଆଜ୍ଞା।
ଜନ୍ତିି ସାରିଲା ପରେ ଯେତେବେଳେ ଦେଖିବେ ହେଇଗଲା ତାପରେ ତାକୁ ଆଣିକି ହୁଁ କଣ କରିବେ ନା ଗ୍ୟାସ ହଉ କିମ୍ବା ଚୁଲି ହଉ ଯେକୌଣସି ଜାଗା ହଉ ସେଠି ହୁଁ। କଢ଼ା ଦେବେ କଢ଼ାରେ ପତ୍ର ପକେଇକି କଦଳୀ ପତ୍ର ଧୋଇକି ତାକୁ ସେକିକି ପକେଇକି ତା ଉପରେ ସେ ଜନ୍ତୁଣିକି ଦେଇକି ତାକୁ ସାଇଜ କରିକି ତାକୁ ଫେରେ ଘୋଡେଇକି ତାକୁ ନିଆଁ ଜୁଲିରେ ବସେଇକି ତା ଉପରେ ବି ନିଆଁ ଦେଇଦେବେ।
ଆଁ ଆଚ୍ଛା ଆଚ୍ଛା ତାହେଲେ ଏମିତି ହଉଛି କଥା ନାଇଁ ଆଜ୍ଞା। ଆଜ୍ଞା ଆଜ୍ଞା ନା ଆପଣଙ୍କର ପିଠା ଭିତରେ ବହୁତ ଅଭିଜ୍ଞତା ଅଛି ଆଉ। ଆଚ୍ଛା ଆଚ୍ଛା ତାହେଲେ ସେମିତି କଲେ ଆମର କିନ୍ତୁ ରୋ ଜୋରେ ଏଥରକ କିଛି ପିଠାପଣା ହେଇନଥିଲା ଏଇଥିପାଇଁ ଯେ ଆମର ଟିକେ ଏଁ ବର୍ଷେ ପୁରୀ ନଥିଲା ତ ଅ ସେଥିପାଇଁ ଆମର ଟିକେ ପିଠାପଣା ହେଇନଥିଲା। ତ ଆମେ ଆମ ଘର ପାଖରେ ଆମ ବ ଜଣେ ସି ଆଣିକି ପିଠା ଦେଇଥିଲେ। ଆମେ ଖାଇଥିଲୁ ଆଉ ଆଉ ରଜରେ କୁଆଡେ ବୁଲାବୁଲି କଲେ?
ତା ମୁର ଇଏ ରଜରେ ତ ଯାଇନୁ କୁଆଡେ ସଂକ୍ରାନ୍ତି କି ଯାଇଥିଲୁ
ଓ ସଂକ୍ରାନ୍ତିରେ ସଂକ୍ରାନ୍ତିରେ କୁଆଡେ ଯାଇଥିଲେ?
ସଂକ୍ରାନ୍ତି ରେ ଏମତି ଯାଇଥିଲୁ ସେମିତି ଏବେ ବୁଲିଥିଲୁ ଆଉ।
ବୁଲୁଥିଲ ନାଇଁ, ଆଉ ଆଉ, ଆଉ ପୁଅ ଝିଅ ଖବର କଣ ଭଲ ନା?
ହଁ ପୁଅ ଭଲ, ଝିଅ ଭଲ ହେନା ପାଠ ପଢ଼ା ପଢ଼ି ଚାଲିଛି।
ଆଚ୍ଛା ଆଚ୍ଛା ପାଠ ପଢା ପଢି ଚାଲିଛି, ଦି ଜଣ ଭଲ ପାଠ ପଢୁଛନ୍ତି?
ହଁ ଝିଅ ଠାରୁ ପୁଅ ଟିକେ ଭଲ ପଢୁଛି ଆଉ।
ଆଚ୍ଛା ଆଚ୍ଛା ପୁଅ ଟିକିଏ ଭଲ ପାଠ ପଢ଼ୁଛି ନାଇଁ, ଆଉ? ପାଠ ସବୁ କେମିତି ପଢାନ୍ତି? କଣ ଟିୟୁସନ୍ କର ଟିୟୁସନ୍ କରନ୍ତି ନା କରନ୍ତିନି?
ଆ ଟିଉସନ ସ୍କୁଲ ବି ଯାଉଛନ୍ତି ତାପରେ ଟିଉସନ ବି କରୁଛୁ।
ଆଚ୍ଛା ଆଚ୍ଛା ତାହେଲେ ଏମିତି ସବୁ ଚାଲିଛି ଆଉ ନାଇଁ।
ଆଜ୍ଞା।
ଉ ହୁଁ ଆଚ୍ଛା ଆଚ୍ଛା ଆଉ? ହୁଁ ପୁଅର ଯୋଉ ଭଲ କହିଲେ କୋଉ ବିଷୟରେ ବେଶୀ ଭଲ ତାର ହହୁଛି ପାଠ ପଢାରେ?
ପୁଅର ପୁଅର, ବିଶେଷ ହଉଛି ତାର ଇଂଲିଶ ଟା। ଆଉ ଗଣ ଗଣିତ ମାତୃଭାଷା ବି ହଉଛି।
ଆଚ୍ଛା ଆଚ୍ଛା ମାତୃଭାଷା ହଉଛି ନାଇଁ, ଆଚ୍ଛା ଟିକେ ଛୁଆ କୁ ଓଡ଼ିଆ ଶିଖେଇବା ଅତ୍ୟନ୍ତ ଜରୁରୀ, କେଣ ଟିକେ ଆମ ଯେହେତୁ ଆମେ ଆମର ଓଡ଼ିଶା ଆମର ହଉଛି ମାତୃଭୂମି ଓଡ଼ିଆ ତ ଆମେ ଟେ ଓଡିଆ ପ୍ରତି ଧ୍ୟାନ ଦବା, ଆଉ ତାଙ୍କୁ ଟିକେ ଭଲସେ ଆମ ଉଁ ମାତୃଭୂମି ବିଷୟରେ ବୁଝେଇବ, କାରଣ ସେମାନେ ଜାଣିବା ନିହାତି ଦରକାର।
ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା ଆଉ ବିଜ୍ଞାନ ପାଠ କଣ ସବୁ?
ବିଜ୍ଞାନ ତ ହଁ ଝିଅ ଝିଅ ଝିଅ ଝିଅର ବିଜ୍ଞାନ
ଝିଅର ବିଜ୍ଞାନ ଭଲ ଅଛି, ତ ଯଦି ବିଜ୍ଞାନ ଝିଅର ଭଲ ହଉଛି ବିଜ୍ଞାନ ବିଷୟରେ ତାକୁ ଟିକେ ପ୍ରାକୃତିକ ବିଷୟରେ ଟିକେ କହିବ, ପ୍ରାକୃତିକ କାହା କୁହନ୍ତି କୃତ୍ରିମ କାହ କୁହନ୍ତି ଯେମିତି ପ୍ରାକୃତିକ କୁହନ୍ତି ପ୍ରକୃତି ତିଆରି କରିଛି ତାକୁ ପ୍ରାକୃତିକ କୁହନ୍ତି। କୃତ୍ରିମ ଯେମିତି ଯାହା ମଣିଷ ତିଆରି କରୁଛି ତାକୁ କୁ କୃତ୍ରିମ କୁହନ୍ତି ଏମିତି ଟିକେ ଏଇ ବିଷୟରେ ବୁଝେଇବ। ଆଉ ସଜୀବ ନିର୍ଜୀବ ଉପରେ ବୁଝେଇବ ଯାହାର ଜୀବନ ଅଛି ତାକୁ କୁ ସଜୀବ କୁହନ୍ତି, ଯାହାର ଜୀବନ ନାହିଁ ତାକୁ ନିର୍ଜୀବ କୁହନ୍ତି। ଏମତି ଟିକେ ବୁଝେଇବ, ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ଟିକେ ବି ଏମିତି ବୁଝେଇବ। ସବୁଆଡୁ ବୁଝେଇଲେ ପିଲାମାନେ ଟିକେ ବୁଝି ପାରିବେ।
ଆଜ୍ଞା।
ହୁଁ। ଆଉ ତାହେଲେ ଏମିତି ପିଲା ପିଲାମାନଙ୍କର ପାଠ ପଢ଼ା ଚାଲିଛି ନାଇଁ?
ଆଜ୍ଞା।
ଆଉ ତା ହେଲେ ଏ ବିଜ୍ଞାନରେ ଆହୁରି କେତେ ଅଛି ତାଙ୍କୁ କହିବ ଯେ ତାଙ୍କୁ କହିବ ଯେମିତି ଆମର ଅ -ହାତ ଗୋଡ଼ ଆଖି ନାକ କାନ ଆଙ୍କର ବିଷୟରେ ସବୁ ଓଁ ସମସ୍ତଙ୍କ ବିସ କିଛି ନା କିଛି କହିବ ଯେମିତି ଆମେ କାନ ଦ୍ଵାରା ଶୁଣିପାରିବା ତାଙ୍କୁ କହିଲ ଦେଖ ତାଙ୍କୁ କହି ମତେ କୁହ ଟିକେ ଆଖି ଦ୍ଵାରା ଗୋଡ ଦ୍ଵାରା ହାତ ଦଵାରା ସବୁ କଣ କ କରନ୍ତି କୁହ
ହଁ ଆଜ୍ଞା
ଆଖି ଦ୍ୱାରା ହାତ ଦ୍ୱାରା ମୁଁ ଯେମିତି କହିଲି କାନରେ ଶୁଣି ପାରିବି ସେମିତି ଆଖି ହାତ ନାକ ମୁଣ୍ଡ ଯିବ ଆଙ୍କର ସବୁ କାମ କଣ ଟିକେ ଏଇ ବିଷୟରେ ବୁଝେଇ ଦିଅ।
ଆଖିର ଆଖି ଦ୍ଵାରା ତ ଆମେ ସବୁ କିିଛି ଦେଖିପାରେ ନା
ଦେଖିପାରିବା
ଆଜ୍ଞା ଏମିତି କାନ ଦ୍ଵାରା ସବୁ କିଛି ଶୁଣି ପାରିବା ହାତରେ ଆମ କିଛି ବି ଏଁ କାମ କାର୍ଯ୍ୟ କାମ ଆମେ କିଛି କରିପାରିବା ହ୍ୟାଲୋ
ହୁଁ ହ୍ୟାଲୋ
ହଁ ହାତ ହାତରେ ଆଜ୍ଞା
କାନ ଦ୍ୱାରା ଶୁଣିପାରିବା ଆଖି ଦ୍ୱାରା ଦେଖିପାରିବା ଆଉ ଯିବ ଦ୍ୱାରା
ଜୀବ ଜରା ସ୍ୱାଦ ଆମେ ଅନୁଭବ ଅନୁଭବ ଟା କରିପାରିବା
ଆଚ୍ଛା ଆଚ୍ଛା ତାହେଲେ ଆମେ ଆମର ଅ ଉଁ ସବୁ ଅଙ୍ଗ କିଛି ନା କିଛି ସବୁ କାମରେ ଲାଗୁଛି। ବୁଝିପାରିଲେ ତ ଏମ୍ ତି ଏଇ ପ୍ରକାର ପିଲାମାନଙ୍କୁ ଟିକେ ବୁଝାବଣା ବୁଝେଇକି ପାଠପାଠ ସବୁ ପଢେଇବେ ବୁଝିପାରିଲେ ଆଉ ବିଜ୍ଞାନରେ ତାଙ୍କୁ ସବୁ ଖାଦ୍ୟ ସାର ବିଷୟରେ କହିବେ ଯେମିତି ଆମର ଖାଦ୍ୟ ସାର ପାଞ୍ଚ ପ୍ରକାର ପୁଷ୍ଟି ସାର ଜୀବ ସାର ଖାଦ୍ୟ ସାର ଦଷ ଧାତୁ ସାର
ତାର ହଁ ଆଜ୍ଞା
ହଜର
ଆଜ୍ଞା
ସେ ବିଷୟରେ ଟିକେ ବର୍ଣ୍ଣନା କରିକି କହିବେ ଆଉ
ଆଜ୍ଞା
ଏମିତି ଯୋଉ ପ୍ରକାର ବୁଝେଇବ ପିଲାମାନେ ବୁଝିପାରିବେ ସେମିତି ଟିକେ ବୁଝେଇକିଣି ପାଠ ଗରା ପଢେଇବ ଆଉ ବୁଝିପାରିଲେ ଆ ଆଚ୍ଛା ଆଚ୍ଛା ତାହେଲେ ଆପଣ ଆଜି ବହୁତ କିଛି କଥା ଶିଖିଥିବେ ତାର ମୁଁ ବି ଆଜି ଆପଣଙ୍କ ସହିତ କଥା ହେଇ ଟିକେ ଭଲ ଲାଗିଲା ଯେ ମୁଁ ପିଠାପଣା ବିଷୟରେ କିଛି ବୁଝିପାରି ନଥିଲି। ତ ଆପଣ ଟିକଏ ପିଠାପଣା ଭଲ ଭାବରେ ମୋତେ ବୁଝେଇ ଦେଲେ। ତ ସେଥିପ୍ରତି ମୁଁ ଟିକେ ଏ ନିଜକୁ ଖୁସି ମନେ କରୁଛି ଯେ ମୁଁ କିଛି ଆପଣଙ୍କ କଥା ହେବା ସହିତ ପୋଡ ପିଠା ର ସାମଗ୍ରୀ କେମିତି କେମିତି ସବୁ ତିଆରି କରନ୍ତି ମୁଁ ଟିକିଏ ଶିଖିପାରିଲି ଆଉ ମୋ ଦ୍ଵାରା ଆପଣ କଣ କିଛି ଶିଖିପାରିଲେ କି କଣ ହେଲେ ଟିକେ କହିଲେ
ହଁ ମୁଁ ବି ଆପଣଙ୍କ ଦ୍ଵାରା ଶିଖିପାରିଲି କି ଉ ସରିଯିବ ନିର୍ଜିବ ବିଷୟରେ
ଆଚ୍ଛା ସୋ ବିଜ୍ଞାନ ବିଷୟରେ କିଛି ବୁଝିପାରିଲେ ନାଇଁ।
ଆଜ୍ଞା
ଆଜ୍ଞା ଆଜ୍ଞା ତାହେଲେ ଏମିତି ହଉଛି କଥା। ଆଚ୍ଛା ଏମତି ପିଲାମାନଙ୍କୁ ଟିକେ ବୁଝେଇ ବାଝେଇ ମନ ଦେଇକି ପାଠ ପଢ଼ାଇବ ଆଉ। ଆଉ ପିଲାମାନଙ୍କୁ ମାଡ ମାଡି ପଢେଇବା ଠିକ ନୁହେଁ। ତ ପିଲାମାନଙ୍କୁ ତାଙ୍କୁ ମାଡ଼ ମାରିକି ପଢ଼େଇଲେ ବହୁତ କିଛି ପ୍ରଭାବ ପକାଇଥାଏ। ଯେମିତି ଛୁଆଙ୍କ ଉପରେ ତୁ ସେଥିପାଇଁ କି ଛୁଆଙ୍କୁ ଦେଖି ଯାଏଁ ଦୋଷ୍ଟି ଦେଇକି
ଆଜ୍ଞା
ନଜର ରଖିବେ ଆଉ ବୁଝିପାରିଲେ?
ଆଜ୍ଞା
ଆଚ୍ଛା ଆଚ୍ଛା ହଉ ଠିକ ଅଛି ମତେ ଆପଣଙ୍କ ସହିତ କଥା ହେଇ ବହୁତ କିଛି ଖୁସି ଲାଗିଲା। ଆଉ ତ ଆଚ୍ଛା ଆଛା ତାହେଲେ ଆଉ ଯଦି କେତେବେଳେ ଆପଣଙ୍କୁ ଫାଙ୍କା ମିଳେ ତ ଅ ମୋ ସହିତ କଥା ହେଇପାରିବେ ଆଉ ମୁଁ ବର୍ତ୍ତମାନ ଯେହେତୁ ସନ୍ଧ୍ୟା ଟାଇମ ହେଇଗଲାଣି ତ ଆମର ଆମେ ଯେହେତୁ ଓଡିଆ ଆମର ହିନ୍ଦୁ ଧର୍ମରେ ଈଶ୍ୱର ଆମ ପାଇଁ ସର୍ବଶ୍ରେଷ୍ଠ। ତ ଟିକେ ଯାଉଛୁ ପ୍ରାର୍ଥନା କରିବା ଆଉ ସନ୍ଧ୍ୟା ଦବା। ଆଉ ଆଶା କରୁଚି ଆ ପାଡ ବି ଯାଇକି ଆପଣ ଟିକେ ଠାକୁରଙ୍କୁ ସନ୍ଧ୍ୟା ଦେଇକି ପ୍ରାର୍ଥନା କରିକି ସମସ୍ତଙ୍କୁ ନମସ୍କାର କରିକି
ଆଜ୍ଞା
ସନ୍ଧ୍ୟା ନମସ୍କାର କରିକି ଛୁଆ ପିଲାମାନଙ୍କୁ କିଛି ଜଳଖିଆ ଦେଇକି ପାଠ ପଢାରେ ଲାଗି ପଡିବେ ଆଉ। ବୁଝିଲି ଆଜ୍ଞା ଆଜ୍ଞା। ଆଜ୍ଞା ଏବେ ଆପଣ କଲ ଟିକୁ ସମାପ୍ତ କରନ୍ତୁ। ଆଜ୍ଞା ନମସ୍କାର।
ନମସ୍କାରା ଆଜ୍ଞା
ଆ